ହ୍ୟାଲୋ।
କଣ କରୁଛୁ?
ଆଁ।
ମୁଁ ଏଇଠି ବସି ମିକ୍ଶ୍ଚର ଖାଉଛି।
ଆଁ।
ବିସ୍କୁଟ ଖାଉଚି।
ପଢୁଛୁ?
ହଁ ପଢିକି ବିସ୍କୁଟ ଖାଉଛି।
ବିସ୍କୁଟ ଖାଉଚୁ ଓହୋ। ହୁଁ। ମୁଁ ମୁଁ ଏଇଟି ଅଛି ବ୍ରିଜ୍ ଟି ବସିଛି।
କଣ କରୁଛୁ?
ବସିକି ପିଜୁଳି ଖାଉଛି।
କୋଉଠୁ ଆଣିଲୁ?
ଆଁ।
କୋଉଠି ଆଣିଲୁ?
ପୋଖରୀ।
ଉଁ।
ପୋଖରୀ ଠୁ।
ପୋଖରୀ ଗୋଟେ ପିଜୁଳି ଗଛ ହେଇଛି?
ହଁ।
କିଏ ଯାଇ ଯାଇଥିଲା ଆଣିବାକୁ?
ଅଣ୍ଡା ମୁଁ ଗୁଡ଼ୁ।
ଉଁ ହୁଁ କେଡେ କେଡେ କେଡେ ପିଜୁଳି ହେଇଛି?
ଆଁ ଛୋଟ ଛୋଟ ତ ନାଲି ପିଜୁଳି ଆଉ।
ମିଠା ଲାଗୁଛି?
ହଁ ପୁରା ମିଠା।
ହଁ ଆମ ଘରୁ ଗଲା ଟାଇମରେ ମୋ ପାଇଁ ଆଣିଦବୁ।
ତୋ ପାଇଁ ଆଣିଥିଲେ ଖାଇନି ତୁ? ହେଟା ପାଚିଲେ ଜଷ୍ଟ ଟିକେ ପାଚିଲେ ହେଟା ଇଏ ହୁଏ କଣ କହିଲୁ।
ହୁଁ।
ମାନେ ସିଏ ନାଲି ହେଇଗଲା। ଆଉ ଆଉ ସେଟା ତାପରେ ଇଏ କଲାଠୁ କଣ ଯୋଉ କଣ କହିଲୁ କଞ୍ଚା ରୁ ଟିକେ ଜଷ୍ଟ ଅ ଯେମିତି ସେ ପିଜୁଳି ସେମିତି ରୁହେ ଆଉ।
ଉ ହୁଁ ଆରେ କୋଉଠିିକିରି ପିଜିଲି ଗଛ ପୋଖରୀ କୋଉ ଆଡେ ହେଇଛି।
ଆରେ ପୋଖରୀ ଯୋଉ ନୂଆ ଘର ହେଇଛି ଏବେ।
ଉଁ ହୁଁ।
ଯୋଉଠି ଠିଆ ହେଇଥିଲୁ। ଯିବୁ ବୋଲି ଭୁବନେଶ୍ଵର ତାପଛ ପଟେ ହେଇନି
ଆଉ ଯୋଉ କୋଳି ହେଇ ଚି ଯୋଉ ହେରା କଉ କୋଳି ଗୋଟେ ନାଲିଆ ନାଲିଆ ଧରିକି ଆସିଥିଲୁ ଘରକୁ। ବା କଣ ହଁ।
ନାଲିଆ ନଲିଆ କୋଳି ଏତେ କାଇଁ କଣ ମୁଁ ଜାଣିନି।
ହଁ ଖାଇ ନଥିଲି ଘରକୁ ଆଣିଥିଲି ଚଙ୍ଗୁର ତାର।
ହେଇଟା ଇଏ କୋଳି ନାଲିଆ କଣ ସେଇଟା ଜାମ୍ବୁ କୋଳି।
ହଁ ଜାମ୍ବୁ କୋଳି ଆଉ ଆନୁ।
ଜାମ୍ବୁ କୋଳି ମା ଆଉ ଆଣି ସେଇଟେ ଖାଉ ଥିଲି ଗୁଣ୍ଡା ଖାଇ ଦେଲି। ଆଉ କାହିଁ ଘର କେତବେଳେ ନେଇଯ ଭଲ ତ ହିଁ ନାହିଁ ଆଉ ଜାମ୍ବୁକୋଳି ହିଁ ନାହିଁ।
ଉୁଁ ହୁଁ। ହୁଁ ଜବୁ କାଳୀ ଖୋଳିଇ ରା ଖାଇଲେ ଭଲ ଦିହପାଇଁ ଭିଟାମିିନା ଟା ଏଇଟା।
ହୁଁ ଜାମ୍ବୁ କୋଳି ଭଲ ନା।
ହୁଁ ମୁଁ ତ ଜରିରେ ଦେଇିଥିଲୁ ମୁଁ ସବୁ ଖାଇଦେଲି। ମତେ ବଢିଆ ଲାଗିଲା କଣ?
ଭଇଳା ଜସ କଣ କିଲୁ ଲୁଣ ଲଙ୍କା ଜସ ପକେଇଦବୁ
ହୁଁ।
ତାପରେ ମାନେ ପୁରା ଲୁଣ ଲଙ୍କା ପୁରା ଫେଣ୍ ପ ଭଲ ଟିକେ ପକେଇଦବୁ ଟିକେ ଟିକେ କଣା କରିଦେଇଥିବୁ ଖାଇବୁ ମାନେ ଟେଷ୍ଟ ଯୋଉ ଭଳିଆ ପୁରା ଖାନ୍ତି ଟେଷ୍ଟ। ଆଉ କଣ ଖାଇଯି ଯେ
ବୋଉ ଖାଇ ଥିଲି ଭାତ ଖାଇଥିଲି।
ହୁଁ।
ଦିଦିରେ ମୋର ମୁଁ ଫାଷ୍ଟ ଶୋଇକି ଉଠିଲା ଟେ ଛତୁଆ ଗୁଣ୍ଡ ଖାଇଥିଲି।
ହୁଁ।
ଆ ଦିଦି ଆସିଲେଣି ଆମେ ସାଙ୍ଗ ଭାତ ଖାଇଲୁ ଆଉ ଏବେ ଜଳିଖିଆ ଖାଇଲୁ ଆଉ।
କ କ ହେଇଆତ
ଭାତ ଆଉ କଣ ସେରା ଖାଇ ଭଜା ଦିଦି କରିଥିଲା। ଅର୍ଡର କରିଥିଲା ଯେ ଭଜା ଆଣିକି ପ ଯୋଉ କଣ ଅର୍ଡର କରିଦେଲେ ଆସିଲା ଟାଇମ୍ ରେ ଭଜା କରିକି ଖାଇକି ଆସିଲୁ ଆଉ।
ଅର୍ଡର କରିଥିଲା ଦିଦି।
ହଁ।
ଆଁ।
ହଁ।
ଓ ହଁ।
ଏଇଠି ଆଳୁ, ପିଆଜ ଏ ଟମାଟୋ ଏମତି ଭେଣ୍ଡି ସବୁ ଏ ଅର୍ଡର କରିଥିଲା ଲଙ୍କା
ଆଏର୍ଡର ଆଳୁ ପିଆଜ ସବୁ ଅର୍ଡର କରି ଦେଲେ ଯାଉଛି ହେରି।
ହଁ।
ଅଧିକ ପଇସା ନଉଥିବ?
ସେଇଠୁ ଦେଖିକି କରିବେ ନା ଆଉ।
ହଁ ଯେ ଦେଖିକି କି ଯାହେଲେ ବି ଆଳୁ ଗୋଟାକ। କ ଦଶ ଟଙ୍କା ଦେଇ ଥୀବ ଜାହା ବାର ଟଙ୍କା କରିଥିବେ।
ହୁଁ। ଆଉ ଛତୁ ଦେଖିଲା ଯେ ବଟମ ଛତୁ। ଦେଖିଲାକୁ ଏଠି ସତୁରି ଟଙ୍କା ସତୁରି ଅଶୀ ଟଙ୍କା।
ଏତେ କମ
ହୁଁ ଫୋନରେ ଦେଖୁଥିଲା।
ଓହୋ ଆମର ଇଆଡ଼େ ଅଧିକା
ହୁଁ ଆଉ ମାମୁନି ଦେଖିଥିଲା ଯେ ଛତୁ ଟଙ୍କାଟେ।
ଟଙ୍କାଟେ?
ହୁଁ।
କୋଉ ଛତୁ ମ
ବଟମ୍ ଛତୁ। ସେ କାଲି ଧରିକି ଆସିଥିଲା ଯେ ଆମେ ଭାବିଲୁ ଧରିକି ଆସିବ ଆଉ ଦେଖିବା କୁ ଆଉ ଆଣିଲୁନୁ ଆଉ। ସେଇଟା ଆମେ ଯିଏ ଥିବ ଧରିକି ପଳେଇ ଆସିଲେ ଆଉ ସେଇଟା ଦେଖେଇବ କି। ସେଇ ଜିନିଷଟାରେ।
ହୁଁ।
ଆଉ ମୁଁ କହିଲି ଆମ ଆମ କହିଲି ଆମର ତ କେତେ ଛତୁ ଖାଇଛି ବାରିପଟେ କେତେ ଛତୁ ଫୁଟିଥିଲା ନା ପୁଅ।
ହୁଁ ଆଉ ତୋ ଦେହ ଭଲ ଅଛି?
ହଁ ତୋ ଦେହ?
ଆଁ
ତୋ ଦିହ ଭଲ ଅଛି? ହଁ କାଲି ଏଜାମ ତ ବସିକି ପଢୁଥିଲି ଆଉ।
ପଟିଆ ପାଖରେ ନାଁ କି?
ଅ ପଟିଆ କଣ ପଟିଆ?
ପଟିଆରେ ଅଛୁ ନା ଏବେ?
ହାଇଟେକ୍ ନା।
ଓ ସରି ହାଇଟେକ୍ ରେ ଅଛି।
ହୁଁ।
ଏଇଠୁ କିଟ୍ କଲେଜ କଣ ପଟିଆରେ ଯୋଉ ଯାଇକି କିଟ୍ କଲେଜ ନା କୋଉଠି?
ହଁ।
ପଟିଆ କିଟ୍ କଲେଜ।
ହୁଁ ବି ବି ଏସ୍ ଆର କଲେଜ। ଆରେ ଆରେଏ ଶିଖ।
ଆରେ ମୁଁ କହିଲି ଜାଣିଚି। ଯେ ଯେ ମୁଁ କହିଲି ପଟିଆ ପାଖରେ ଯୋଉ କିଟ୍ କଲେଜ ସେଇଟାକି?
ହଁ।
ନା କି କିଟ୍ କଲେଜ କିଏ ଭୁବନେଶର କେତେଟାରେ ଅଛି ନା କେତେଟା ଜାଗାରେ ହେଇଗଲା ବୋଲି।
ହଁ ଏଇ ପଟିଆ ପଟେ ଆଉ।
ହଁ।
ପଟିଆ କିଟ୍ କଲେଜ।
ହୁଁ ଆଉ ଦିଦିର ଦେହ ଭଲ ଅଛି?
ହଁ ଦିଦି ମୋ ସାଙ୍ଗେ କାଲି ମୁଣ୍ଡ ପେନ୍ କରୁଥିଲା। କାଲି ହଁ।
ଅ।
ଆଉ କଣ ଖାଇଛୁ?
ଆଁ?
କଣ ଖାଇଛୁ?
ମୁଁ
ହୁଁ।
ମୁଁ ସକାଳେ ଜଲଖିଆ ଖାଇଥିଲି କଲେଜ କୋଚିଂ ଗଲି ଆସିଲି ବାରଟାରେ ତାପରେ ଦ୍ୱିପହରରେ କଲି ଅଣ୍ଡା
ହୁଁ।
ଭାତ। ହଁ ମାନେ ଅଣ୍ଡା ଆ ଅଣ୍ଡା ଆମ୍ଲେଟ ଭାତ ତାପରେ ଭଜା ଆଉ।
ହୁଁ ଆଉ କାଲି ଯାଇଥିଲ ପରା?
କୁଆଡେ?
ଏଇ ଭାଇଙ୍କ ଘରୁ?
ହଁ ସୁମନ୍ତ ଭାଇ ଘରକୁ।
କଣ ନେଇକି ଗଲ?
ଏଁ ଯଉ କଦଳୀ ଅଙ୍ଗୁରୁ ଆଉ ନଡ଼ିଆ। ହଁ ପଇସା ଦେଇକି ଆସିଲି ଆଉ।
ହୁଁ ହୁଁ ଆଉ କଣ ଖାଇକି ଆସିଲ?
ଖାଇକିଗଲି ଭାତ ଡାଲି ତରକାରି ଖଟା ତାପରେ ପୋଟଳ କୁର୍ମା ତାପରେ ପାମ୍ପଡ, ପାସ।
ଆଛା ଖାଇକି ଆସିଲ ଆଉ। କୋଉଟାରେ ଗଲ ଗାଡିରେ ନା ଅଟୋରେ? ନା କୋଉଟାରେ?
ହୁଁ ଅଟୋ ରେ ପରା ଗାଡି ଗୋଟେ ଗାଡି ମୁ କାଲି ଆସିଲି ଭୋଜୀ ହେଲା ଯେ ମୁଁ ପରା ଦିପହର ଆସିଥିଲି ହେଲା। ଆସିଲି ମୋ ମୁଣ୍ଡ କଣ ହେଲା ଯେ ମୁଣ୍ଡ କଣ କେଇଆଣି ହେଲା ତାପରେ ମୁ ଟିକେ ଶୋଇପଡ଼ିଲି ତାପରେ ଦିଦି କଲା ପାଟି କଲା ତାପରେ ଦିଦି ପା ଟି କଲା ତାପରେ ସଙ୍ଗେ ସାଙ୍ଗେ ଗଲୁହାରି ଅଟୋରେ ଆଉ।
ମୁ କେ କ କା ଅଟୋରେ ଗଲ? କାହା ଅଟୋରେ ଗଲ ମଣିସ୍ୱର ର ନା ଅଣ୍ଡାର?
ଉଁ ଅଣ୍ଡା।
ଉ ହୁଁ। ଓହୋ ଅଣ୍ଡା ଗାଡ଼ିରେ ମୁଁ ଭାବିଲି ଆଉ ବୋଉ କଣ କରୁଛି?
ବୋଉ ଘରେ ଅଛି।
ହୁଁ ତା ଦେହ ଭଲ ଅଛି ତ?
ହୁଁ ହୁଁ।
ହଁ ହ ଓହୋ ଆଉ ଏବେ କଣ ଖାଇଛୁ?
ମୁଁ?
ହୁଁ।
ମୁଁ ଖାଇଛି ଏବେ ବିଅଷ୍ଟି ଖାଇଛି ପରା ଭା ଖାଇଥିଲେ ଏବେ ଜଷ୍ଟ ଖେଳିକି ଟିକେ ମାନେ ଖେଳ ଖେଳିନି ଜ ଯ ଦେଖୁଥିଲେ। ଆଁ
କୋଉଠି ଖେଲ ହଉଥିଲା? ଆଉ ଏ ପଡିଆରେ ଖେଳୁନ କିଏ କି?
ତ ନାଇଁ ଆଉ ପଡିଆରେ ହବନି ଆମ ପଡିଆରେ ଖାଲି ଛୋଟ ବାଉଣ୍ଡରି କରିକି ନାଇଟ ମ୍ୟାଚ ଯୋଉ ଥର ଖେଳୁଛନ୍ତି ସେଇଟା ଖେ ଖେଳିବେ ଆଉ ଆଉ ମନ୍ଦିରରେ ଖେଳୁଛନ୍ତି। ସେ ଟିକେ ରାତି ନଅଟା ଆସି ଖେଳୁଛନ୍ତି ଆଉ।
ହୁଁ ହୁଁ ଆଉ ଗୁଡ୍ଡୁ ନା ର କେବେ ମାରିଛି ହବ।
ଗୁଡୁନ ଆସିଲାନି ଘରକୁ?
ହଁ
ମାରେଜ୍ ତାର ମାନେ କୋଟରେ ମାରେଜ ହେଇ ହେଇସାରି ବନି ନା କି?
ପଡେ ଜାନି କିନ୍ତୁ ସାରା ସିଂଙ୍ଗନାଥ ହେଇଛି ସିଂଙ୍ଗନାଥ।
ସେନା ଆଉ ସେ ଝିଅ ଟା ବି ଘରେ ଅଛି?
ହଁ
ହୁଁ କେତେ ଦିନ ଗଲା କେତେ ଦିନ ଘରକୁ ଆସିଲା ଆଣି ଆଉ ଘର କି କିଛି କହୁନଥିବେ ନା କି?
କାଇଁ ତ ଆସିଲାରେ କଣ। ଘର ତାଙ୍କର କେହି କିଛି କହିଲେନି ଆଉ।
କାହାର କହିଲ
ହୁଁ
ଯୋଉ ଏଇ ଯୋଉ ଏଇଯଉ ଝିଅଡା ଆଉ କିଛି କହିଲାନି ସେଇଥିପାଇଁ ସେ ଆସିଲା ଆଉ କଣ
ଝିଅ ଝିଅର କିଛି କିଏ କିଛି କଲେ କହିଲେନି ନା?
ନାଇଁ।
ଯୋଉ ହଁ ଯୋଉ କଣ କଲେ କଣ ରାତିରେ କଣ ଖାଇବା?
ହଉ ରଖୁଛି ଆଉ।
ରାତି ଆାଇବୁ।
ହଁ